ହାଲୋ।
ହାଲୋ।
ହଁ ଦେଖୁ ଆଉ ଅଛି ବସିଛି ଆଉ କଣ କରିବି ଆଉ ତମେ କଣ କରୁ
ହେଇଛନ୍ତି
ନାଇଁ ବସିଚି।
ଆଉ କଁ ଖାଇଥିଲ କି।
ହଁ ଖାଇଥିଲି ଭାତ, ଫୋଟଳ ତ୍। ତକାରୀ ଆଉ ଆମର ସାଲାଡ଼ ଖାଇଥିଲି ଆଉ।
ଏଇ ଆଜି ଆଇଁଷ।
ଆଇଁଷ ଆଜି ଏ ଟିକେ ଘରେ। ମୁଁ ସକାଳୁ ଆସୁଚି ନା ବାହାରିକି ଅଫିସ୍ କୁ। ତ ତ ନେଇକି ଆସି ହଉନି ସେଥିପାଇଁକା
ସକାଳୁ ଯାହା ଘରେ ରହିଲା ପନିପରିବା ହଁ ରହିଲା ପଡ଼ିଚି ଆଉ
ଆପଣ ବା ଆପଣ ବାହାରେ
ହଁ ହଁ
କହିଲି ବାହାରେ ଆପଣ ଜବ କରୁଛନ୍ତି
ହଁ ହଁ
ଆଉ ଏ ବର୍ଷ କୁଆଡେ ବୁଲିବାକୁ ଯାଇନାହାନ୍ତି
ହଉ ତମେ କଣ କର ବୁଲିବାକୁ ତ ଏ ବର୍ଷ ଯାଏନି କୁଆଡେ ଆ ଆମର ଯୋଉ ରଜକୁ ଯାଇଥିଲି ଗାଁକୁ ସେଠି ହଁ ବୁଲିବାକୁ ଯାଇଥିଲି
ଆଛା ନାଇଁ
ଆଉ ଘରୁ ଘରୁ ବାପା ମା ଆସନାନ୍ତି ଟିକେ
ହୁଁ ଘରୁ ଘରୁ ବାପା ମା ଆସୁନାହାନ୍ତି ଆମେ ହିଁ ଯାଇଛୁ ଘର ବାବା ନା ଅନ ମେରେଡ୍ ଅଛି ମ୍ୟାରଡ ନୁହଁ
ଅନ ମେରେଡ୍
ଓହୋ ସରି ସରି ଆଜ୍ଞା ଆଉ ଘରେ ଭାଇ ଭଉଣୀ କେତେ ଟା ଆପଣକର
ଘରେ ଆମେ ମାମା ମୁଁ ଆଉ ମୋର ଦିଟା ବଡ଼ ଭାଇ ଅଛନ୍ତି ତା ସହିତ ଆ ମୁଁ ଆଉ ଦାଦାଙ୍କର ଦାଦା ଖୁଡି ବି ଅଛନ୍ତି ତାଙ୍କର ବି ଦିଟା ଭାଇ ଭଉଣୀ ଅଛନ୍ତି
ଜଏଣ୍ଟ ଫ୍ୟାମିଲି
ଭାଇ ଭଉଣୀ ପୁଅ ଦିଟା ହଁ ପୁଅ ଦିଟା ହିଁ ତାଙ୍କର ଅଛନ୍ତି
ହଁ ମୁ ବି ଜଏଣ୍ଟ ଫ୍ୟାମିଲି
ହଁ ଜଏଣ୍ଟ୍ ଫ୍ୟାମିଲି
ଆଉ କୋଉଠିକି ବୁଲିବାକୁ
ନାଇଁ ପୁରୀ ଯାଇନି ମୁଁ ମୁଁ ପୁରୀ ଯାଇଥିଲି ପ୍ରଥମେ ସେତେବେଳେ ପାଞ୍ଚ ବର୍ଷ ହେଇଥିଲି ତାପରେ ଯାଇକି ସିଧା ଗଲି ଅଠର ବର୍ଷ ପରେ ଅଠର ବର୍ଷ ପରେ ଗଲି ଯେତେବେଳେ ସୁନାବେଶ ଚାଲିଥିଲା ରଥଯାତ୍ରାରେ ହିଁ ଯାଇଥିଲଥିଲେ ଆଉ ଦି ବର୍ଷ ତିନି ବର୍ଷ ହେଲାଣି ମୁଁ ଯାଇନି ଏ ବର୍ଷ ଭାବିଛି ତ ଯିବି ବୋଲି ଏ ଦେ ଦେଖାଯାଉ ଜାଗା ଡାକୁଛି କି ନାଇ?
ହଁ ମେନ ହେଲା ତ ଡୋରି ଆଉ।
ହଁ ସିଏ ନ ଡାକିଲେ ପଯ୍ୟନ୍ତ କଣ ଯାଇହବ। ଆଉ ଆପଣ ଯାଉଛନ୍ତି ନା ନାଇଁ?
ନା ନା ମୁଁ ଆମିଷ ଖାଏ ଆମ ଆମିଷ ଖାଏ ଚ ଚିକେନ ଖାଏ ମୁଁ।
ଆଜ୍ଞା ଆଜି ସାଧା ହେଇଛ ତ।
ହୁଁ। ସାଧା ଖାଇଛି କହିଲା ନା ସକାଳୁ ଅଫିସ ଆସିଲା ବେଳକୁ ଆ ମାନେ ଆଇଁଷ ଆଣିବାକୁ କି ବଜରକୁ ଯିବ ତରତରେ ଯାହା ହେଲା ତା ସା ତା ନେଇକି ଆଇ ଆଇଲେହେରି ଭଲ। ଆଉ ହୁଁ ସକାଳୁ ଏତେ ସକାଳୁ କିଏ ଆଣିକି ଦବ ନାଇଁ ଏଠି ରହୁଛି ଦିଦିଙ୍କ ପାଖରେ ରହୁଛି ନା। ମତେ ରୋଷେଇ ସାରିବାକୁ ପଡିବ ନଅଟା ବେଳୁ।
ହୁଁ ଯାଉଛନ୍ତି କେତେବେଳେ ଦଶଟା? ହ ଆସ ହଁ
ସାଢ଼େ ଛଅ ସା
ଆଉ ଦେହ ଭଲ ଅଛି ସମସ୍ତଙ୍କର?
ହଁ ଭଲ ଅଛି ଆଉ ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
କଣ ଆମ ମୋ ଘରେ ହଜବେଣ୍ଡ ମୁଁ ଆଉ ମୁଁ ମୋ ଶାଶୁ ଶ୍ୱାଶୁର ପୁଅ।
ଆଚ୍ଛା ପୁଅ କଣ ପଢୁଛନ୍ତି ଏବେ?
ପୁଅ ଏବେ ହେଁନାହିଁ ଆଉ
ଆଚ୍ଛା ବଢିଆ ବଢ଼ିଆ ଛୋଟ
ଆଉ ହଁ ଆଜ୍ଞା ମୁଁ କହିଲି
ମାନେ ରାଖୁଛି ମୁଁ ଟିକେ ହଁ ହଁ।
ହଁ ହଁ ଟିକେ ବର୍ଷା ହଉଛି ନା ଇଆଡେ ସେ ସେଇସକାଶେ ଅପ ଡାଉନ୍ ହଉଛି।
ହଁ ବର୍ଷା ତ ସେମିତି ହଉଛି ଏବେ ବର୍ଷା ମାନେ ଚ୍ଛାଡୁନ। ହଁ ନାଇଁ ଏଜ ତ କଣ ମାନେ ଚବିଶ ବର୍ଷ ହିଁ ହେଇଛି ହେଇନି ହବ ଆଉ।
ଆଜ
ଚବିଶ ବର୍ଷ ତ ହେଇଛି ହବ ଆଉ।
ଗୋଟେ ବର୍ଷ ବଷ ପଚିଶ ଚବିଶ ଆଉ
ହଁ ହେଇନି ହବ ଆଉ ମାନେ ଟାୱାର ଟିକେ ଦିଇ ବର୍ଷ ଖଣ୍ଡେ ଯିବ ଆଉ।
ଲାଇଫ ରେ ଲଭ୍ ମରେଜ ନା ଅରେଞ୍ଜ?
କିଛି ନାହିଁ ବାସ୍ ବାପା ମାଙ୍କୁ ଖୁସି ଦେଖିବା ଯାହା ହବ ଆଉ। ଯାହା ହବ ଭାଗ୍ୟରେ ଯାହା ଥିବ ଆଉ।
ଆହା
ଏଁ।
ପର୍ସନାଲ ନାଇ।
ଭାଗ୍ୟରେ ଥିବ ହବ ସେମିତି କଣ କହିପାରିବା ଦି ବର୍ଷ ଆହୁରି ଅଛି ଭ ମ୍ୟାରେଜ କ କଣ ହୁଁ।
ହୁଁ।
ଦେବସ୍ନାନ ଅଛି ଚିନ୍ତା କାହିଁକି ଯାହା ଏଁ ପ୍ରାଇଭେଟ୍ରେ ହିଁ କରୁଛେ।
ହୁଁ।
ପ୍ରାଇଭେଟ୍ରରେ ହି କରୁଛି ଯେ ଗଭର୍ଣ୍ଣେଣ୍ଟ ଜବ କେଉଁଠି ମିଳୁଛି ଯେ ଗର୍ଣ୍ମେଣ୍ଟ ଜବ୍ କରିବି।
ହଁ ମୁଣ୍ଡ ଚୁଟି ପାଚିଯିବ ଗଭର୍ଣ୍ଣମେଣ୍ଟ ଖୋଜିଲା ବେଳକୁ।
ସେଇ ତ ବୟସ ବଳେଇ ହେବ ଏଇଠୁ ଚାକି ପିବି ନା କିଛି ନାଇଁ ଉପର କୁ ଅନେଇକି ବସିଥିବ।
ଏବେ ତ ଥାଟି ପ ଥାଟି ଟୁ କରିଦେଲାନି ଏଜେ ଗମେଣ୍ଟ୍ ଆପ୍ଲାଏ କରିିଇବ ବୋଲି।
ହୁଁ।
ଆଉ ତମର ସେ
ବହୁତ ଆମର ଫେମସ କଣ ଏପଟେ ଆମର ଅ ଜାଣି ଥିବ ଆମର ଖାଇବା ଉପରେ କହିବାକୁ ଗଲେ ସେମିତି କିଛି ହେଏ ନାହିଁ। ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ କଣ ଫେମସ ଖାଇପାରେ ମୁଁ ତ ଜାଣିନି
ମୁ ବି ଯେ କତେଷ୍ିକ ମରେପଟେ ହାଲୋ।
ଆଉ ମୁ ଗାଁ ପଟେ ବି ସେମିତି କିଛି ଫେମସ୍ ନାହିଁ
ହବ ନା ଖୋର୍ଦ୍ଧା ଡିଷ୍ଟିକ୍ ରେ ବ ହଉଛି ପା ପାଇକ ନା କଣ ନା ଖାଇବା କଥା
ହଁ ପାଇକ ତ ସେଇଟା ଇଏ କରୁଛି ପାଇକ ତ ଆମର ଘରେ ଆମର ଏଇଠୁ ହିଁ ଅଛନ୍ତି ତାପରେ ବି ରବି ଖଣ୍ଡୁଆପାଟ ଗୋଳସିଙ୍ଗ୍ ପାଟ ଆମ ଗାଁ ପାଟ ଟିକେ ଫେମସ୍ ଥାଏ।
ଆଜ୍ଞା ବି ସିଆଡେ କିଛି ପ୍ରସିଦ୍ଧ ଠାକୁର ଫାକୁର କଣ ଅଛନ୍ତି? ପଇସା ଠାକୁର ଙ୍କ ପ୍ରସିଦ୍ଧ ମାନେ ବୁଲାବୁଲି ସ୍ଥାନ କଣ ଅ
ପ୍ରସିଦ୍ଧ ଠାକୁର ନାହାନ୍ତି ଠାକୁରାଣୀ ମନ୍ଦିର ବହୁତ୍ ସାରା ଅଛି ଆମର ଏପଟେ। ଠାକୁରାଣୀଙ୍କ ମନ୍ଦିର ବହୁତ୍ ସାରା ଅଛି। କୁକୁର ତାରାଙ୍କା ଅଛନ୍ତି ତାପରେ ତାରା ଦେଇ ଅଛନ୍ତି ତାରାତାରିଣୀ ଆ ତାରାତାରିଣୀ ତାପରେ ଆହୁରି ବି ଏପଟେ ଆମର ଖିଲାମୁଡ଼ାହାଙ୍ଗା ବି ଅଛନ୍ତି। ଆଉ ମଣିନାଗେଶ୍ଵର ଯୋଉ ମଣିନାଗ ମନ୍ଦିର ଯଉ ପାାମୁଣ୍ଡିଆ ପାହାଡ଼ ଅଞ୍ଚଳ ଜାଣିଥିବ ହୁଁ। ସେପଟେ ବି ବହୁତ୍ ସାରା ଅଛନ୍ତି ତାଙ୍କର ବି ଗୋଟେ ମହିମା ଅଛି ମଣିନାଗ ମୁଣ୍ଡିଆରେ ମତେ ବାବା କହୁଥିଲେ ଏବେ ତାଙ୍କ ହଁ ମହିମା ମାନେ ମହିମା ତ ନୁହଁ ସିଏ ମାନେ ଯେମିତି କାଳି ସ୍ୱରୂପ ଗୋଟେ ମଣିନାଗ ବି ସେ ସେମିତି ସେ ପୁରା ପାହାଡ଼ ଉପରେ ଆମେ ବି ଗୋଟେ ଯାଇଛୁ ଆମେ ମୁଁ ବି ଯାଇଛି ଭାଇଙ୍କର ମୋର ବି ଯାଇଛୁ। ସେ ଉପରେ କିଛି ନାହିଁ ଖାଲି ମନ୍ଦିର ଟା ସେ ଭିତରେ ବି କିଛି ନାହାନ୍ତି ସେ ସେ ଭିତରେଟା ବନ୍ଦ ହେଇକି ରୁହେ ସେଠୁ ପୂଜା ହୁଅନ୍ତି କି କଣ ସେଇଟା ବି ଆମେ ଜାଣିନୁ। ତଳେ କିନ୍ତୁ ତାଙ୍କର ମନ୍ଦିର ଅଛି ତଳେ ପୂଜା କରନ୍ତି ମୁଣ୍ଡିଆ ମୁଣ୍ଡିଆ ଉପରେ କିଛି ନାହିଁ। ମୁଣ୍ଡିଆ ଉପରେ କିଛି ନାହିଁ। ହଁ ନାଇଁ ମୁଣ୍ଡିଆ ଉପରେ କିଛି ନାହିଁ ତାର। ହଁ ତାପରେ ଆଉ କଣ ଫେମସ୍ ରହିଲା ସେପଟେ? ଆଉ ଗୋଟେ ଅ କ୍ଷୀରଚେର ଗୋପୀନାଥ ବୋହୁତ୍ ଆଗକୁ ଅଛନ୍ତି।
ହଁ।
ହୁଁ। ମୁଁ ଯାଇନି ଆଜି ଯାଁଏ କିନ୍ତୁ ଗୋପୀନାଥ ମନ୍ଦିର ମୁଁ ଆଜି ଯାଁଏ ଯାଇନି ଆଉ ଗୋଡ଼ା ଲୋ କନାଥ ନା କଣ ଆମର ଯୋଉ ଏପଟେ ଗୁମଟାରେ। ନାଇଁ କ୍ଷୀରଚୋରା ଗୋପୀନାଥ କ୍ଷୀରଚୋରା ଗୋପୀନାଥ।
ହଁ। ହଁ ଏଇଟା ଶୁଣିଚି ଯାଇନାଇଁ ଦେଖିବାକୁ କିନ୍ତୁ ଶୁଣିଚି।
ଆ ମୁଁ ତ ଆମ ଘର ପାଖାପାଖି ହେଇକି ମୁଁ ଯାଇନି ପାଖାପାଖି ମାନେ ବି ଆମ ଘରଠୁ ଆହୁରି ବି ରହିବ ପଚାଶ୍ କିଲୋମିଟର ଭଳିଆ ଚାଳିଶ୍ ପଚାଶ୍ କିଲୋମିଟର ଭଳିଆ କିନ୍ତୁ ମୁଁ ଯାଇନି ଆଜି ଯାଏଁ ହୁଁ।
ଆଉ ନନ୍ଦନକାନ ଆସିଚନ୍ତି ବୁଲିବା ପାଇଁ?
ନନ୍ଦନକାନନ ମ ଏଇ ଗଲା ମାନେ ରବିବାରେ ଯାଇଥିଲି। ଗଲା ରବିବାର୍ ଯାଇଥିଲି। ତା ରବିବାର ଛାଡ଼ିକି ତା ରବିବାରେ ବି ଯାଇଥିଲି ଏ ମାସରେ ଗଲା ମାସେ ଦିଥର ମୁଁ ଯାଇଚି ନନ୍ଦନକାନନ୍।
ଆ କଣ ଭଲ ଲାଗେ ଫେବରାଇଟ୍ ଦେଖିବା ପାଇଁ କି ଆନିମଲ୍ ରେ?
ହେମିତି କିଛି ନାହିଁ ଆ ଯେହେତୁ ଆମେ ଝିଅ ଛୁଆ ଆମକୁ କଣ ଭଲ ଲାଗିବ ଆମେ ତ ଦେଖି ଦେଖି ଥରେ ଦି ଥରେ ହିଁ ଦେ କିବୁ। ଏଇଥର କ ନୂଆ ଜିନିଷ ଆଣିକି ରଖନ୍ତେ ଦେଖିବାକୁ ଭଲ୍ ଲାଗିବ ଆମେ କଣ ହଁ ବଟାନିକାଲ୍ ଗାର୍ଡେନ୍ ବି ଯାଇଚି ଯାଇଚି। ବଟାନିକାଲ୍ ଗାର୍ଡେନ୍ ଯାଇଚି ଆଗରୁ ତ କିଛି ନଥିଲା ଯେତେବେଳେ ମୁଁ ଯାଇଥିଲି ପ୍ରଥମେ ସେଠି ତ କିଛି ନଥିଲା। ଏବେ ତାକୁ ବଟାନିକାଲ୍ ଗାଡ଼ିଆନ୍ ଟାକୁ ପୁରା ହୁଁ ଏବେ ପୁରା ସୁନ୍ଦର କରିଦେଇଛନ୍ତି।
ହୁଁ ଏବେ ୱନିଂ ବି ହେଇଗଲାଣି ଆଉ।
ହୁଁ। ତାପରେ ଆଉ ଯୋଉ ରହିଲା ଏଇ କଥା ନନ୍ଦନକାନାନ ରେ ତମ ଝିଅ ମାନେ ଯିବୁ କଣ ପାଇଁ? କେବଳ ଫଟୋ ଉଠେଇବା ପାଇଁ ହିଁ ଆମକୁ ଭଲ ଲାଗେ।
ହଁ ଲଭର୍ସ ବଏ ତ ଯା ତି ଆଉ ଅନ ମାରିଡ଼ ବି ଯାଆନ୍ତି ମ୍ୟାରେଡ ବି ଯାଆନ୍ତି ଅ
ନାଇଁ ପ୍ୟାରେଣ୍ଟ ଆମେ ନେଇଥିଲୁ ଫ୍ୟାମିଲି ନେଇକି ହିଁ ଆମେ ଯାଇଥିଲୁ। ପରିବାର ଦିଦିଙ୍କ ଆସିଥିଲେ ଆମ ଦିଦି ଝିଅଙ୍କ ଆସିଥିଲେ ଛୁଆ
ଫାମିଲି ଫିଷ ଫାମିଲି ଫିଷ ହୁଏନା ଏଟା ଆଉ ତ ହଉନାହିଁ।
ତାଗୁଚି।
ହୁଁ।
ଆଚା ନାଇଁ ମୁଁ ନନ୍ଦନକାନନ କଥା କୋହୁଚି ମୁଁ।
ହଁ ହଁ।
ନନ୍ଦନକାନନ କଥା କହୁଛି ନନ୍ଦନକାନନ ରେମେ ନେଇକି ଯାଇଥିଲୁ ଦିଦି ଝିଅଙ୍କ ଆସିଥିଲେ ଛୋଟ ଛୁଆ ଯେତୁ ଜିଦି ଗଲେ ନନ୍ଦନକାନନ ଯିବେ ବୋଲି।
ହଁ ସେମାନଙ୍କୁ ଦେଖିବା ହିଁ କିନ୍ତୁ ଭଲ ସେମାନେ ଆଣିବା ସେ ଜାଣିବା ଟା ହିଁ ଭଲ।
ହଁ ତାପରେ ମ୍ୟୁଜିୟମ୍ ବି ନେଇକି ଯାଇଥିଲି ମ୍ୟୁଜିୟମ ଏଙ୍କା ସଂଗ୍ରହାଳୟ ଯୋଉ ରୋହୁଚି। ସେଠିକି ବି ଯାଇଥିଲେ। ହୁଁ ଆଉ ଏବେ କଣ କରିବ ଏବେ? ହ୍ୟାଲୋ।
ଗଲେ
ମୁଁ କହିଲି ଏବେ କଣ କରିବେ ଆପଣ?
ଏବେ ତ ଲେଡିସ୍ କଣ କାମ କଲା ଓଳେଇବା ଯାହା ମଜା ଧୁଆ ହବ କୋଳାହଳି ହବ ଧୂପ ଦିଆ ହବ ପୁଣି ରୋ ଟି ନ ଚାଲିବ ରୋଷେଇ ରୋଟିନ
ଆଛା ହଁ ହଁ ସେଇ ତ ଆଉ।
ଡେଲି ରୋଟିନ ମାନେ ସେଇଆା ଆମ ଲାଇଫ ହେଲା ମାନେ ଗ୍ୟାସ ହଉ କି ଚୁଲି ମୁଣ୍ଡ ଏଇ ହିଁ ଲାଇଫିସ୍‌। ତିନି ଟାଇମ ରୋଷେଇ
କାମନା ସେଇଟାତ ସବୁଠୁ ବଡ କାମ ଯୋଉମାନେ ଯାଉଚନ୍ତି ହଁ।
ହୁଁ କିନ୍ତୁ ଏଇଠି ହିଁ ଲାଇଫ ଟା ବର ମାନେ ଇଏ ହେଇଯାଏ ଯେତେ ଟାଇମ ପାସ୍ କରିବୁ ବାପା ଘରେ। ଶାଶୁ ଘରେ କେବେ ବି ମାନେ ଇ ତାପରେ ଏଇ ଯାହା ହେଲେ ତମର ଗୋଟେ ଛୁଆ ପିଲା ହେଇଗଲେ ତ
ହୁଁ।
ହ୍ୟାଲୋ।
ହଁ।
ହ ହଁ ମୁଁ ରଖୁଚି ଆଉ କେତେବେଳେ କଥା ହେବି।
ହଁ ହଁ ନିହାତି ଜୟ ଜଗନ୍ନାଥ।
ହଁ ବାଏ
ବାଏ।